ଲୋ।
ହ୍ୟାଲୋ।
ହ୍ୟାଲୋ ହଁ ସାର୍ ନମସ୍କାର।
ଆଜ୍ଞା ନମସ୍କାରେ ଜୟ ଜଗନ୍ନାଥ ଆଜ୍ଞା। ଗୁଡ ଇଭିନିଂ ନା ଗୁଡ ଆଉ କଣ କରୁଥିଲେ।
ଏବେ କିଛି ନାହିଁ। ସାର୍ ଆମେ ଯୋଉ ଗୁପ ଆଜି ଗୁପଚୁପ୍ ବନାଇବାରେ ପ୍ଲାନ୍ ଥିଲା ନା ସେଥିରେ ଗୁପଚୁପ୍ ସବୁ କରିସାରିଲୁ ଆଉ ଏବେ ବସିଚି ଆଉ।
ଗୁପଚୁପ କଣ ଗୋଲ ଗୋଲ କଲେ ନା ନାଇଁ ବ
ନା ନା ନା ନା ନା ସେଟା ତ ଥରେ କରିଥିଲି ଯେ ବୋହୁତ ପରିଶ୍ରମ ଦରକାର ପଡିଲା ତ ସେଥି ପାଇଁ ଯୋଉ ପାକେଟ ଟା କିଣି ଆଣିଲୁ।
ଆଚ୍ଛା ମାର୍କେଟ ରୁ ଯାଇକି ପ୍ୟାକେଟେ କିଣିକି ଆଣିକି ଘରେ ବନେଇଲେ ଖଟା ପାଣି କଲେ।
ହଁ ଘରେ ଆଲୁ ଚନା ଦେଇକି
ଆଚ୍ଛା ଘରେ ଆଲୁ ଚଣା ବାଦାମ ଦେଇକି ମସଲା କଲେ। ଆଉ ଗୁପ୍ ଚୁପ୍ ବନେଇଲେ। ତେନ୍ତୁଳି ପାନି କଲେ ନାଇଁ ତେନ୍ତୁଳି ପାଣି ଟା ଭୋଉତ୍ ଖଟା ଆଜ୍ଞା।
ହଁ।
ଆ। ଠିକ
ତେନ୍ତୁଳି ପାଣିରେ ଟିକେ ପୁଦିନା ପତ୍ର କଞ୍ଚାଲଙ୍କା ଧନିଆ ପତ୍ର ତାପରେ ଲେମ୍ବୁ ଏଇଟା ଟିକେ ଦେଇକି କଲୁ ଆଉ। ଭଲ ଲାଗୁଥିଲା ଆଉ ଚାଟ୍ ମସଲା
ଆଚ୍ଛା କିଏ ରେସିପି ଟା ଆପଣ ନିଜେ ବନେଇଲେ ନା କୋଉଠି ଶିକିଥିଲେ ନା ଆଗରୁ
ନା ନା ମା ମା ବନାନ୍ତି ନା ମା ଆଗରୁ ବନଉଥିଲେ ଏ ଏବେ ବି ବନାନ୍ତି।
ଆଚ୍ଛା ଆପଣଙ୍କ ମା ଆପଣଙ୍କୁ ବନେଇକି ଶିକେଇଛନ୍ତି।
ହଁ ସିଖେତ ନାହାଁନ୍ତି ମୁଁ କ ସିଏ ଟିକେ ଏକ୍ଚୁଲି ମୁଁ ଏକଚୁଲି ମୁଁ ବୋହୁତ ତାମାନେ ଖାଦ୍ୟ ପ୍ରିୟ ନା
ଆଚ୍ଛା ଖାଦ୍ୟପିୟ
ହଁ ତାହାଲେ ମୋର ଏଇ ସବୁ ତାମାନେ ନୂଆ ନୂଆଟା ବନେଇ ତିଆରି କରିବାକୁ ବୋହୁତ ପସନ୍ଦ।
ଆଚ୍ଛା ଆପଣଙ୍କୁ ଖାଇବାକୁ ବେଶୀ ପସନ୍ଦ ନାଁ
ହଁ ଦୁହିଟା।
ଦିଟାଆକ?
ହଁ ଦିଟା ତ ସେଥିପାଇଁ ଅ ସେ ସବୁ ମା ବହୁତ ଭଲ ତା ମାନେ ରୋଷେଇ କରନ୍ତି ସମସ୍ ତେ କୁହନ୍ତି ତ ସେଥିପାଇଁ ସେଟା ମୁଁ ବି ତାମାନେ ସବୁ ଜାଣିଛି କେମିତି ଅଦି କଣ କରନ୍ତି।
ଆଚ୍ଛା ଯେତେବେଳେ ମା ଆପଣଙ୍କର ରୋଷେଇ ବାସ କରୁଥିବେ ରୋଷେଇ ଘରେ ଯାଇକି ଆପଣ ପଛପଟୁ ଯାଇକି ଲୁଚିକି ଏ ସବୁ ଦିନିଷ ଦେଖିକି ଶିଖି ଯାଇଛନ୍ତି ନାଇଁ? ନାଁ ଆପଣଙ୍କ ମା ଆପଣଙ୍କୁ କହିଛନ୍ତି?
କଣ କହିଲେ?
ମୁଁ କହିଲି ରୋଷେଇ କଲା ବେଳେ ଆପଣଙ୍କର ମାଆଙ୍କ ପାଖରେ ଯାଇକି ଛିଡ଼ା ହେଇକି ଶିଖିଛନ୍ତି ନାଁ ନାଇଁ
ନାଁ ନାଁ ମୁଁ ମୁଁ କଲା ବଲେ ନାଁ ମୁଁ ଏକ୍ଚୁଲି ସେଇ ଯୋଉ ତାହା ୟୁଟୁବରେ ଭ୍ଲଗ୍ ବନାଏ ନା। ସେମିତି ଯୋଉ ନୂଆ ନୂଆ ତାମନେ ରୋଷେଇ ମାନେ ସବୁ ମୁଁ ଭିଡ଼ିଓ କରେ। ଏବେ ଟିକେ ଚୁପ୍ ରହ ଟିକେ ଚୁପ୍ ରହ।
କଣ ଆପଣଙ୍କ ୟୁ ୟୁଟ୍ୟୁବ ଚ୍ୟାନେଲ ନାଁ କଁ ଦେଇଛନ୍ତି?
ମୋର ୟୁଟ୍ୟୁବ ଚ୍ୟାନେଲର ନାଁ ହଉଛି ଅ ମୁଁ ଆପଣଙ୍କୁ ପଠେଇଦେବି।
ଆଚ୍ଛା ହଉ ଠିକ୍ ଅଛି ଆଉ ଆଉ ଖାଲି ଗୁପଚୁପ୍ ବନେଇଲେ ନାଁ ତା ସହିତ ଆଉ କିଛି ସାଇଟ୍ ଆଇରେ ଆ ସାଇଟି ଦିନଷ କଲେ ଆଇଟମ୍।
ନାଇଁ ଖାଲି ଏବେ ତ ଖାଲି ଗୁପଚୁପ୍ ଗୁପଚୁପ୍ ରେ ତ ପେଟ ପୁରିଗଲା ଆଉ।
ଆଚ୍ଛା କେତେ ଜଣ ଖାଇଲେ?
ଆମେ ସମସ୍ତେ ଅଛୁ ଉଁ ହୁଁ ହୁଁ ପାଞ୍ଚ ଛଅ। ଛଅ ଛଅ ଜଣ।
ଛଅ ଜଣ ଛଅ ଜଣ ହେଲେ ମିନିମମ୍ ତିନିଟା ପ୍ୟାକେଟ୍ ଆଣିଥିବେ।
ନାଁ ଏଇଟା ସଉ ଯୋଉ ୱାନ୍ ବେଲେ ଏକ କେ ଜି ର ପାକେଟ ଅ ଅଣା ହେଇ
ଓ ଏକ କେ ଜି ର ପ୍ୟାକେଟ୍ ଆଣିଥିଲେ।
ହଁ ଯୋଉ ବଡ଼ ପ୍ୟାକେଟଟା ଅଣା ହେଇଥିଲା ତ ସେଟା ଅ ତାମାନେ ଅଛି ତ ଅଛ୍ ହଁ ତ ଅଧା ଅଛି ଆଉ ପୁଣି କେବେ ଅଦି ଇଚ୍ଛା ହେବ ପୁଣି ତାମାନେ ତିଆରି କରି ହବ ସମସ୍ତେ ଭଲ ହେଇଛି କହିଲେ।
ଆଚ୍ଛା ଆଚ୍ଛା ବହୁତ ଭଲ ତାହେଲେ ଏବଂ ସମସ୍ତେ ଭଲ କହିଦେଲେ ମାନେ ଆଉ ବି ଛି ଅସୁବିଧା ନାହିଁ ସବୁ ବହୁତ ବଢ଼ିଆ ହେଇଗଲା।
ଆଉ ମତେ ଯୋଉ ନୂଆ ନୂଆ ନୂଆ ନୂଆ ଯୋଉ ପନିରର କି କ ମସରୁମ୍ ହଉ ତାପରେ ତେମିତି ତାମାନେ ନୂଆ ନୂଆ ଆଇଟମ ଖ ବନେଇବାକୁ ତାମାନେ ଖାଇବାକୁ ବି ବ ପ ହଁ ତ ଯୋଉ କୋରୋନା ଟାଇମ୍ ଯୋଉ ହେଇଥିଲା ନାଁ ତ ସେ ସେଇ ଟାଇମ୍ ରେ ମୁଁ ତାମାନେ ମମୋସ୍ ପିଜା ମୁଁ ମୁଁ ଆଉ ମୋ ଭଉଣୀ ମୋମୋଜ ପିଜା ବର୍ଗର ତାପରେ ଉଁ ଆଉ ବି ତାମାନେ ବୋହୁତ ଅ ଭଲ ଭଲଟା ତମାନେ ତିଆରି କରିଥିଲୁ। ଆଉ ଖାଇଥିଲୁ। ଆଉ ଆଉ ଆପଣ ଦେଖିବେ ଯାହାକୁ ଖାନା ଖାଦ୍ୟ ଖାଇବା ପସନ୍ଦ ନାଁ ତେ ଅଟମେଟିକଲି ତାମାନେ ବନ୍ ତିଆରି କରିବ ଆଉ ଖାଇବ।
ହଁ ହଁ ନିଶ୍ଚିନ୍ତ ଆଜ୍ଞା ନିଶ୍ଚିନ୍ତ।
ହୁଁ।
ଆଉ ତାପରେ ବେସିକାଲି ଲେଡିଜ ମାନଙ୍କୁ ବେଶୀ ଖାଇବା ଟିକେ ବନେଇବା ଆଉ ଖାଇବା ପସନ୍ଦ।
ଏଇ ଖ ଆଉ ମୁଁ ତାମାନେ ଆଗରୁ ନାଁ ଏବେ ତମେ ବେଶି ଯାଉନୁ ଏଥିରେ ଭଲ ନୁହଁବୋଲି। ଏବେ କିନ୍ତୁ ଆଗରୁ ନାଁ ସବୁ ସପ୍ତାହରେ ତା ମାନେ ଦୁଇ ତିନିଥର ତା ମାନେ ରେଷ୍ଟୁରାଣ୍ଟ ଯାଉଥିଲୁ। କିନ୍ତୁ ବେଶୀ ତା ମାନେ ସେ ତା ମାନେ ତେଲିଆ ତୈଳ ଯେମିତି ସେ ଭଲ ନୁହଁ ନାଁ ସେଥିପାଇଁ ଏବେ ଆଉ ସେତିକି ଯାଉନୁ କେବେ କେମିତି ତାମାନେ କୌଣସି ବାର୍ଥଡେ ହଉ କି କଣ ହେଲା ଖାଲି ଆଣି ଆସୁ।
ଆପଣ ରେଷ୍ଟୁରାଣ୍ଟ କିମ୍ବା ବାହାର ଖାଦ୍ୟ ଖାଇବୁ ଯେତେବେଳେ ଆପଣ ନିଜେ ଏତେ ସୁନ୍ଦର ଖାଇବା ବନଉଛନ୍ତି ସବୁ ଜିନିଷ ଜାଣିଛନ୍ତି। ଘରେ ସବୁ ଜିନିଷ ଅଛି।
ହଁ ଘରେ ଅଛି ତ ହଁ।
ଆଉ ତାହେଲେ କାହିଁକି ଆଉ ବାହାର ଖାଦ୍ୟ ଖାଇକି ଅଯଥା ଟଙ୍କା ଗାଁ ନଷ୍ଟ କରିବା ଅପେକ୍ଷା ଘରେ ଭଲ ଜିନିଷ ଖାଇବେ ଆଉ ଶାନ୍ତିରେ ଖାଇବେ।
ହଁ ସେଟା ତ ଠିକ୍ କଥା।
ଆ ଆଉ ଗୋଟେ କଥା ଜାଣିଥିବେ ସମସ୍ତଙ୍କୁ ପଇସା ପତ୍ର ଦେଇକି ଟଙ୍କା ପଇସା ଦେଇକି ଖୁସି ମିଳିବନି। କି ଯୋଉ ଖାଇବା ଟା ଯୋଉ ଯୋଉ ଖାଇବାଟା ଆପଣ ଖାଉଛନ୍ତି ଯଦି ଘରେ ସମସ୍ତ ମିଶିକି ଏକା ସାଙ୍ଗ ରେ ଖାଇଲେ
ସେଟା ବେଶୀ ହୁଁ।
ଏଇଟା ସେଟ ଏ ସେଇଟା କୋଉ ରେଷ୍ଟୁରାଣ୍ଟ କି କୋଉ ହୋଟେଲରେ ବି ବଡ ବଡ ଫାଇଫଷ୍ଟାର ହୋଟେଲରେ ବି ମିଳିବନି।
ସେଟା ଠିକ୍ କହିଲେ ଆପଣ।
ଆଜ୍ଞା।
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ଆମ ବାପା ଅଛନ୍ତି। ମା ଅଛନ୍ତି ମୋର ଭଉଣୀ ରଣ୍ଡ ଅଛି ମୋର ଝିଆରି ଅଛି ମୋ ଭାଉ ଜ ଅଛନ୍ତି ମୋର ଭାଇ ଅଛନ୍ତି। ଆମର ଆଜ୍ଞା ଜଏଣ୍ଟ ଫ୍ୟାମିଲି।
ଓହୋ ଭଲ କିନ୍ତୁ ଆଜିକାଲି ସେ ଜଏଣ୍ଟ ଫ୍ୟାମିଲି ଦେଖିବାକୁ ମିଳୁନି। ବହୁତ୍ କମ୍ ତା ମାନେ ମିଳୁଛି। ତ ଭଲ ଆଉ ତାମାନେ ସବୁ
ବଢେଇକି ରଖିଥିଲେ କାଏମ୍ ରଖିଥିଲେ ରହିବ। ଆଉ ଯଦି ମନ ଭିତରେ ଗର୍ବ ହଙ୍କାର ଇଗୋ ରଖିବେ ତାହେଲେ
ହୁଁ ସେଟା ହଁ କିନ୍ତୁ ଅଜିି କାଲି କଣ ହଉଛି ସମସ୍ତେ ମାନେ ନିଜ ନିଜ ନିଜ ହିସାବରେ ତାମାନେ ରହିବାକୁ ପସନ୍ଦ କରୁଛନ୍ତି।
ହଁ। ସେଇ ସେଇଟା ଆଜ୍ଞା ଖୁସି କେତେ ଦିନ ମିଳିବ ଅଳ୍ପ ଦିନି ପାଇଁ। ଆଉ ଆପଣ ଯେତେବେଳେ ପାଞ୍ଚ ଜଣ ସାଙ୍ଗ କି ଦଶ ଜଣ ସାଙ୍ଗ ଯେତେବେଳେ ମିଶିଯିବେ ସେ ହସ ଟା କେମିତି ଖୁସି ଆସିବ। ପୁରା ବଡ ଆକାରରେ ହସ ଆସିବ ଗୋଟେ ମନ ଭିତ ରୁ ଆଉ ଗୋଟେ ଯେତେବେଳେ ଏ କୁଟିଆ ଥିବେ କି ଦି ଜଣ ଥିବେ ସେ ହସ ଟା କେମିତି ବାହାରିବ।
ହୁଁ ବାହାରିବନି କିନ୍ତୁ ଆଜି କାଲି କଣ ସମସ୍ତେ ସେମିତି ଚାହୁଁ ନା ନା ଏଟା ଛାଣୁଛେ। ବାବୁ ଖାଇ ବେ ବୋଲି
ଆଉ ଆପଣଙ୍କ ଆଡେ ବର୍ଷା ଛାଡିଲାଣିି ନା ବର୍ଷା ହୋଉଚି?
ନା ନା ଏବେ ତ ବର୍ଷା ହୋଉଛି।
ଏ-ଏବେ ବି ବର୍ଷା ହୋଉଛି।
ହଁ- ହଁ ଏବେ ତ ଟିକେ ଟିକେ ଛାଡିଥିଲା। ଆଉ ଏବେ ତ ପୁଣି ତା ମାନେ ବର୍ଷା ଷ୍ଟାର୍ଟ ହେଇଗଲା।
ଓହୋ ଆପଣଙ୍କ ସେପଟେ ପାହାଁଡିଆ ଅଞ୍ଚଳ।
ହଁ ପାହାଡିଆ ତ ହଁ କେମିତି? ବାକି ଏଟା ନା ଆଜି ଯୋଉ ସେମିତି ବର୍ଷା ତା ଆମର ହୁଏନି ଏଠିରେ। କିନ୍ତୁ ଯଦି ବର୍ଷା ଯେ ବର୍ଷା ଯୋଉ ହୋଉଛି ନା ତ ପୁରା ପ୍ରବଳ ହୋଉଛି, ଟିକେ ଛାଡିଥିଲା ମଝିରେ।
ହୁଁ ନା ଏବେ ଟିବିରେ ବି ଦେ
ହେଇଗଲା।
ଟିଭି ରେ ବି ଦେଖଉଥିଲା ସମ୍ବଲପୁର୍, ବୌଦ୍ଧ୍, ବର୍ ଗଡ଼ ଏ ସବୁ ଏରିଆରେ ବର୍ଷା ଟିକେ ହେଭି ରେନ୍ ଫଲ୍ ହବ ବୋଲି ଦେଖଉଛି ଟିଭିରେ
ହୁଁ -ହୁଁ।
ଖୁମ୍ ଭଗବାନ କରନ୍ତୁ ଆପଣ ସମସ୍ତେ ଭଲରେ ରୁହନ୍ତୁ।
ଆପଣ ବି ସାର୍ ଆଉ ଆପଣ ଆପଣଙ୍କ ଲାଇଫ ରେ କଣ ଏମିତିକା ଯାହା ଆପଣଙ୍କୁମାନେ ବୋହୁତ୍ ଖୁସି ଦିଏ।
ମୋ ଲାଇଫ୍ ରେ ସବୁଠୁ ଭଲ ଖୁସି ଦିଏ, ପାଖରେ ଯେତେବେଳେ ଟଙ୍କା ପଇସା ଅଧିକା ହେଇଯାଏ।
ଓ ହଁ- ହଁ-ହଁ ସେଟା ତ ହଁ ଆଜିକାଲି ସବୁ ସବୁ କିଛିଟା ମାନେ ଟଙ୍କାର ସବୁ।
ଆଉ ସେ ସେଇଟା ପାଖରେ ଥିଲେ ସମସ୍ତେ ଖୁସି ଅନୁଭବ କରିବେ। ସେଇଟା ଯେତେବେଳେ ମନି ପର୍ସରୁୁ କି ପକେଟୁ ଖାଲି ହେଇଯିବ। ସେତେବେଳେ ଦୁଃଖ ହିଁ ମାଡ- ମାଡି ଆସିବ। ଆଜ୍ଞା।
ହୁଁ ସେଟା ତ ଠିକ୍ କଥା।
ଆ-ଆଜି ଆଉ କୁଆଡେ ଯାଇଥିଲେ ବୁଲିବା ପାଇଁ?
ଆଜି ନାଇଁ ଆଜି ତ ବର୍ଷା ମୁଁ ଏଠି ମୁଁ ଏବେ ଏଠି ତା ମାନେ ଅଁ ଶାଶୁଘରେ ଅଛି ନା ତ ଏଠି ତା ମାନେ ଯାଇପାରେନି।
ଆଛା ଆପଣଙ୍କ ଶାଶୁଘରଠୁ ଆପଣଙ୍କ ନିଜ ଘର କେତେ ଦୂର୍?
ସେଟା ଆମ୍ ମୋ ଘରଟା ଆକଚୁଲି ଆମ ଘରଟା ଟିକେ ବଲାଙ୍ଗୀରୀ।
ଆଚ୍ଛା ଆପଣଙ୍କ ନିଜ ଘର ବଲାଙ୍ଗୀର୍ ଶାଶୁଘର ହୋଉଛି ସମ୍ବଲପୁର୍। ସୋନପୁର୍ ସନ୍
ହୁଁ ତ ଏବେ ମୋର ଗୋଟେ ଏକ୍ଜାମ୍ ଥିଲା ନା ତ ସେଥିପାଇଁ ମୁଁ ଆସିି ଥିଲି, ତ ଛୁଟି ବି ଛୁଟି ନେଇକି ଆସ୍ ଥିଲି ତ ରହିଲିଣିି ବି ମାସେ ଦେଢ ମାସେ। ରହିଅଛି ତ ପୁଣି ଯେତେବେଳେ ଯିବି ସେତେବେଳେ ସେମାନେ ଆରାମ୍ ସେ ବୁଲାବୁଲି ହୁଏ ସେଠି
ହୁଁ।
ଏଇଟା ଟିକେ ତାମାନେ ଅଁ -ଅଁ-ଅଁ-ଅ ସହଜେ ତାମାନେ ଯାଇ ହୁଏନି।
ଆଚ୍ଛା।
ଆଉ କୌଣସି କାମ ପଡିଲେ ତାମାନେ ଯାଉଁ ନହେଲେ ସେମିତି।
ପର୍ବ -ପର୍ବ ପର୍ବାଣୀ ପଇଲା କିମ୍ବା କିଛି ଜାନିଯା ଯାତ୍ରା ହେଲା ଆପଣ ମାନେ ସବୁ ଯିବା ଆସିବା କରନ୍ତିନି।
ହୁଁ ହୁଁ।
ଆଉ ଆପଣଙ୍କୁ କୋଉ ବର୍ଷା ଋତୁ ଭଲ ଲାଗେ ନା ଶୀତ ଋତୁ ନା ଖରା ଦିନେ ଭଲ ଲାଗେ
ବାବୁ ମତେ ଶୀତ ଋତୁ।
ଶୀତଋତୁ ନାଇଁ ଶୀତଋତୁ ଟା ପ୍ରାୟ ସମସ୍ତେଙ୍କୁ ଭଲ ଲାଗେ।
ହୁଁ କାହିଁକି ନା ସେଠାରେ ସେଠାରେ ତାମାନେ କଣ ଶୀତ ଋତୁରେ ତାମାନେ ସ୍ୱେଟର ପିନ୍ଧିବାକୁ ପଡ଼େ ବେଶୀ ଗରମ ନାହିଁ। କି ବର୍ଷା ର ବି ତା ମାନେ ଭୟ ନାହିଁ ତ ଆରାମ୍ ସେ ଆପଣ ଟିକେ ସ୍ଵେଟର ପିନ୍ଧିବେ ତ ତାମାନେ ଚଳିଯିବ। ଆଉ ସେଠାରେ ଭଲ ଭଲ ତା ମାନେ ପନିପରିବା ବି ମିଳେ ନା।
ଆଚ୍ଛା, ଆପଣଙ୍କ ଏରିଆରେ କଣ ଶସ୍ତା କିଛି ମିଳେ ପନିପରିବା ନା ନାଇଁ ବହୁତୁ ରେଟ୍?
ହଁ ସେମିତି, ରେଟ୍ ବି ଆଉ ତାମାନେ ଟିକେ ହେଇଗଲେ ଟିକେ ଶସ୍ତା ବି ତା ମାନେ ହଁ ମିଳେ।
ଆଚ୍ଛା।
କିନ୍ତୁ ଯେତେବେଳେ ପଥମେ ପଥମେ ହୁଏ ନା ତ ସେଥିରେ ତମର ଟିକ୍ କିଏ ଅଧିକା ରେଟ୍ ଥାଏ ଆଉ।
ଆଚ୍ଛା ଅଧିକା ରେଟ୍ ରୁହେ।
ହୁଁ ହୁଁ।
ଆପଣଙ୍କ ସେପଟେ ବୋଧେ ହଳଦୀ ଫଳଦୀ ବି ଟିକେ ବେଶୀ ମିଳେ ନା କଣ ଜଙ୍ଗଲୀ ଜାତ୍
ହଁ ହଳଦୀ ତ ଯୋଉ ଯୋଉ ଲୋକ ସବୁ ଥାଏ ନା ତ ସେଥିରେ ହଳଦୀ ଯୋଉ ତାମାନେ ମିଲେଇ ପାରିବେ ତ ସେଠୁ ଆମେ ତାମାନେ ଆନୁ। ହାଲୋ ହଁ। ବୋଟଲ କି ଗଲା। ହୁଁ।
ଆଉ ଗୁପ ଗୁପଚୁପ୍ ଖାଇ ସାଇଲା ପରେ ଆଉ କିଛି ଖାଇଆ ପାଇଁ ଆପଣଙ୍କ ଇଚ୍ଛା ହଉନି?
ଆ କଣ କହିଲେ?
ମୁଁ କହିଲି ଗୁପଚୁପ୍ ଖାଇସାରିଲା ପରେ ପେଟ ପୁରିଗଲା ଆପଣ ମାନଙ୍କର ସବୁ ଆଉ ଇଚ୍ଛା ହଉନି କିଛି ଖାଇଆକୁ?
ସେଟା ହେବ, ସେ ହଁ ସେଟା ନ ସାଢେ ନଅ ବଜେ ସମସ୍ତେ ଖାଆନ୍ତି। ତ ଟିକେ ପରେ ତାପରେ କୁଣି କରିବୁ ଆଉ।
ଆଚ୍ଛା ଆଚ୍ଛା ଆପଣ ଫୁଣି କରିବେ ନାଇଁ?
ହଁ ଆଉ ଏମିତି ଏଇଟା ତ ଜଷ୍ଟ ଖାଲି ଯୋଉ ସ୍ନେକ୍ସ୍ ଟାଇପ୍ ର ନା।
ହଁ ଏଇଟା କେବଳ। ହଁ। ରାତିରେ ପୁଣି ହବ ପୁଣି ସମସ୍ତେ ବାବା ମା ସମସ୍ତେ ମିଶିକି ଆପଣ ସମସ୍ତେ ମିଶିକି ଏକାଠି ଖାଉଚନ୍ତି ତ?
ହଁ ମିଶିକି ଏକାଠି ଖାଉ ସମସ୍ତେ।
ହଁ ସମସ୍ତେ ଏକାଠି ବସି ମିଶିକି ଖାଅ ବହୁତ୍ ବଢିଆ।
ହଁ ମତେ ବି ନାଇଁ ଏମତି ତାମାନେ ପରିବାର ସହିତ ଟାଇମ ସ୍ପେଣ୍ଡ୍ କରିବାକୁ ଭଲ ଲାଗେ।
ହଁ ସେଟା ମିଳିିବନି ଆଜ୍ଞା ଆଉ ଟଙ୍କା ପଇସା ଦେଲେ ମଧ୍ୟ ଏଟା ଏସବୁ ଜିନିଷ ମିଳିବନି। ଆଉ ଏ ସବୁ ସମସ୍ତିଙ୍କ ଭାଗ୍ୟରେ ମଧ୍ୟ ନ ଥାଏ। ଜଣେ ଜଣେ ଦେଖୁଥିବେ ବାହାରେ ରହୁଥିବେ ଏକା କି
ହୁଁ।
ସବୁ ଜିନିଷ ଖୋଜୁଥିବେ କିନ୍ତୁ ମିଳୁ ନ ଥିବ।
ସେମାନେ ତା ମାନେ ଚାହିଁଲେ ବି ତା ମାନେ ଆ ତା ମାନେ ଏଇ ଇଏ ତା ମାନେ ଆମ ଘରକୁ ଆସନ୍ତା କି ସବୁ କରିଦିଅନ୍ତା ସେମାନେ ଚାହିଁଲେ ବି ତା ମାନେ ହଁ ସେମାନେ ପାଆନ୍ତିନି।
ନାଇଁ ଆଜ୍ଞା।